ହାଲୋ କଣ କରୁଛ କଣ ଫୋନ୍ ଫାନ୍ ନାହିଁ ଏତେ ଦିନ ହେଲାନି?
ଏମିତି ଏକା ବହୁତ କାମରେ ବ୍ୟସ୍ତ ଅଛି ତ ସେଥିପାଇଁ ଆଉ ଫୋନ୍ କରିପାରିଲିନି।
ମୁଁ ଭାବୁଛି ତମକୁ କେତେବେଳେ ଫୋନ କରିକରି କଲେଜରୁ ଛୁଟି ହେଲାଡୁ ଆଉ ମୁଁ ଆଉ କାହା ସାଙ୍ଗେ କଥାବାର୍ତ୍ତା ହେଉନି। କାହିଁକି ନା ଏବେ ଗାଁକୁ ଆସିକି ଟିକେ କାମରେ ବ୍ୟସ୍ତ ରହିଯାଉଛି। ସେଥିପାଇଁ ଆମେ ଫୋନ୍ ଫାନ୍ କରିନାହିଁ। ଆଉ ତୁମ ହାଲଚାଲ୍ କଣ କୁହ?
ଏତିକି ଆଉ ଗାଁ ରେ କଲେଜ ଛୁଟି ହେଲାଡୁ ଗାଁରେ ଏମିତି ବୁଲିବାକୁ ଯାଉଛି ମନ୍ଦିରରେ ବସିଥାଉଛି। ଆଉ ସାଙ୍ଗସାଥି ମାନଙ୍କ ସହିତ ଖେଳିବାକୁ ଯାଉଛି ସନ୍ଧ୍ୟା ବେଳେ ଖଟି ବୋହୁତ ଖାଉଛି।
ଆଉ ତୁମେ ଯୋଉ ସକାଳେ ଦୌଡ଼ିବାକୁ ଯାଉଚ। ଏବେ ଆଉ ଯାଉଚ ନା ସେଇଟା ବନ୍ଦ କରିଦେଲେଣି।
ସକାଳେ ଏବେ ବନ୍ଧୁ ଟିକେ ମୁଁ ଅଳସ ହେଇଗଲିଣି। ସେଥିପାଇଁ ଆଉ ଏବେ ଚାରି ପାଞ୍ଚ ଦିନ ହେଲାଣି ଆଉ ଯାଉନି ପରେ ଯିବି ଆଉ।
ହଉ ମୁଁ ବି ଏବେ ଗାଁକୁ ଆସିଲାଠୁ ମୋର ପ୍ରାୟ ଦୁଇ ତିନି କେଜି ଓଜନ ବଢିଗଲାଣି। ଖାଲି ଭାବୁଛି ସନ୍ଧ୍ୟା ହଉ ଆଉ ସକାଳେ ଦୁଇ ତିନି ଦୁଇ ଓଳି ଯାକ ଆଉ ଚୋଇବା ପାଇଁ। ହେଲେ ମୁଁ ବା ସକାଳୁ ଆଉ ନିଦ ଭାଙ୍ଗୁନି ସେଥିପାଇଁ ମୁଁ ଆଉ ଯାଇପାରୁ ନାହିଁ। ହେଲେ କାଲି କେମିତି କଣ କରିକି ମୋବାଇଲରେ ଆଲାରାମ ଦେଇକି କରିକି ଯିବାକୁ ପଡିବ। ଆଉ ନହେଲେ ଓଜନ ଏମତି ବଢି ବଢି ପଳେଇବ।
କିନ୍ତୁ ଆମେ ଦୈଡିବାକୁ ଯିବା ଟା ଠିକ କିନ୍ତୁ ଖାଇବା ପିଇବା ପ୍ରତି ବି ଯତନ ନେବାକୁ ପଡିପାରେ ମାନେ ଅଧିକ ଓଜନ କମେଇବା ପାଇଁ। ତ ଖାଇବା ଖାଇବା ପିଇବା ପ୍ରତି ବି ଧ୍ୟାନ ଦବାକୁ ପଡିବ ଆଉ। ମୁଁ ତ ଖାଇବା ପିଇବା ଏବେ ବୋହୁତ କମେଇ ଦେଲିଣି। ତ ସେଥିପାଇଁ ଓଜନ ଠିକ ଠାକ୍ ଅଛି ବୋହୁତ ମାନେ ବୋହୁତ ଦୁର୍ବଳ ଲାଗୁଛି ଆଉ ସେଥିପାଇଁ ଆଉ ସକାଳୁ ଉଠି ପାରୁନି। ଆଉ ଦୌଡ଼ିବାକୁ ବି ଯାଇପାରୁନି।
ଆଉ ବନ୍ଧୁ ଆମର ଯୋଉ ଆମର ଯୋଉ ଅଙ୍କିିତ ଅଛି। ତାର କଣ ଭଉଣୀ କଣ ବାହାଘର ଅଛି ସତର ତାରିଖ ଦିନ। ସେ ମୋତେ ଆଜି କଲ୍ କରିକି କହିଲା କି ତମେ ସମସ୍ତଙ୍କୁ ଡାକିକି ପାଖାପାଖି ଚଉଦ ତାରିଖରୁ ଆସିବ ହାରି କାହିଁକିନା ଭୋଜିରେ ତା ତ ଜାଣିଛ ତା ଭଉଣୀର ଆଉ କେହି ନାହାନ୍ତି। ସେ ତାର ଏକା ଭାଇ ଗୋଟେ ଅଛି। ସେଥିପାଇଁ ତା ଭଉଣୀ ବି ମତେ କହିଥିଲା। ତମାନେ ଟିକେ ଆସିଲେ ଆକୁ ଟିକେ ହେଲ୍ପ କରିଦବ। ଯେହେତୁ ଇଏ ଏକା ସବୁ କାମ କରିପାରିବ ନାହିଁ। ଭୋଜି ଯଦି ଗୋଟେ ହଉଛି ଡିଜେ ଆସିବ। ତାପରେ ଟେଣ୍ଡ ହାଉସ୍ ବି ଆସିବ। ତାପରେ ପନିପରିବା ଭୋଜିର ସବୁ ଦାୟିତ୍ୱ ଲିଭେଇବାକୁ ପଡ଼ିବ। ଯେହେତୁ ତା ବାପା ବି ବାହାରେ ରହୁଛନ୍ତି। ତା ତାଙ୍କ ବାପା ସେଇଦିନ ଆସିପାରିବେ ନାହିଁ। ତା ବାପା ଭୋଜିର ଗୋଟେ ଦିନ କି ଦି ଦିନ ପୂର୍ବରୁ ଆସିବେ। ସେଥିପାଇଁ ଅଙ୍କିିତ ଆମକୁ କହିଲା ତମ ମାନେ ଆସିକି ତିନି ଚାରି ଦିନ ଆଗରୁ ମତେ ଟିକେ ସାହାଯ୍ୟ କରିବ। ମୁଁ କହିଲି ହଁ ମୁଁ ମୁଁ ତ ଯିବି ଆଉ ତମେ ସେ ଦୀପକ ଆଉ ସେଠି ଏମାନ ଗୁଡିଏ ତମେ କହିଦିଅ। ସେ କହିଲା ହଁ ତମକୁ ଆଜି କହିଦେଲି ଆଉ ତମେ ଯଦି ହବ କହି ନହେଲେ ମୁଁ ସନ୍ଧ୍ୟାବେଳୁ ଆଜି ଫୋନ୍ କରିକି କହିିବି। ସିଏ ଗୋଟେ ଆଜି ତୁମକୁ ସନ୍ଧ୍ୟାବେଳେ ଫୋନ୍ କରିବ। ସିଏ ଏଇ ଏଇ କଥା ହିଁ କହିବ ତୁମେ ଭୋଜିରେ ଆସିବ। ତିନି ଚାରି ଦିନ ଆଗରୁ ମୋତେ ଟିକେ ସାହାଯ୍ୟ କରିବ। ଆଉ ନିମନ୍ତ୍ରଣ ବି ସମସ୍ତଙ୍କୁ ଦେବାକୁ ପଡ଼ିବ। ଏମିତି ହେଇକି ସିଏ ଗୋଟେ କହିବ ଆଉ। ତମେ କଣ ଟିକେ କହିବ ଆଉ ଯେମିତି ହେଲେ ଏବେ ଆମେ ତିନି ଚାରି ଦିନ ଆଗରୁ ଯିବା। ନହେଲେ ସିଏ ଏକା ମଣିଷ ଟା ହଇରାଣ ହେଇକି ଅସୁବିଧା ହବ ଆ କଣ କହୁଛ?
ହଁ ମନ୍ଧୁ ଠିକ ମୁଁ ବି ବୁଝିପାରୁଛି କାରଣ ମୋର ବି ଗୋଟେ ଭଉଣୀ ଥିଲା ତାର ବି ବାହାଘର ହୋଇଥିଲା ତ ସେଇ ଟାଇମରେ ମୁଁ ବହୁତ ଅସୁବିଧାରେ ପଡିଥିଲି। କାରଣ ମତେ କିଏ ସାହାଯ୍ୟ କରିବାକୁ କିଏ ନଥିଲା। ତ ଆମେ ଘରେ ଆମର ବାବା ଆଉ ମୁଁ। ଦୁଇ ଜଣ ହିଁ ଥିଲୁ ତ ବହୁତ କଷ୍ଟ ମାନେ ବହୁତ କଷ୍ଟର ସମ୍ମୁଖୀନ ହେଇଥିଲୁ ସେଇ ସମୟରେ। ସେ ସେଥିପାଇଁ ଯେହେତୁ ତାର ଗୋଟିଏ ଭଉଣୀ। ତ ତା ବାପା ବି ବାହାରେ ରହୁଛନ୍ତି ତ ଆମକୁ ଯେମିତି ସାଙ୍ଗ ହିସାବରେ ତାକୁ ସାହାଯ୍ୟ କରିବାକୁ ପଡିବ ତାର ଭଉଣୀ ଆମର ବି ଭଉଣୀ। ସେଥିପାଇଁ ଆମେ ଦେଖିବା ସିଏ ମୋତେ କହୁ ଆଜି ଆଜି ସନ୍ଧ୍ୟାରେ ସିଏ ମୋତେ କହିବ। ତ ମୁଁ ବି ତାକୁ ହଁ କରିବି ତ ମିଶିକି ଯିବା ଆଉ ତାକୁ ହୋଜିରେ ସାହାଯ୍ୟ କରିବା ଚାରି ପାଞ୍ଚ ଦିନ ରହିକି ଆଉ।
ହଁ ଆଉ ସିଏ ଆଉ ଗୋଟେ କଥା ବି କହୁଥିଲା ଭୋଜିରେ ଆସିବ ସାଙ୍ଗସାଥି ହୋଇକି ସବୁ ସାହାଯ୍ୟ କରିକି ଭୋଜି ଯେତେବେଳେ ସରିଯିବ। ତାଙ୍କ ପାଖରେ ମହେନ୍ଦ୍ରଗିରି ବୋଲି ଅଛି ମହେନ୍ଦ୍ରଗିରି ହେଉଛି ଓଡ଼ିଶାର ଗୋଟେ ବ ବହୁତ ବଡ଼ ଉଚ୍ଚ ପର୍ବତ ଯେଉଁଠାରେ ସେଇଠି କଣ ଗୋଟେ ଭଗବାନ ସେଇଠି ଅଛନ୍ତି। ଆମେ ଯଦି ହବ ଗା ଗାଡ଼ିରେ ଯାଇକି ସେଇଠି ବିି ଦିନେ ଦେଖି ଆସିବା। କାହିଁକି ନା ମହେନ୍ଦ୍ରଗିରି ଗୋଟେ ହଉଛି ପାହାଡ ଆଉ ସେଇଠି ମାନେ ଯୋଉ ବା ମେଘ ଗୁଡା ପୁରା ପାହାଡକୁ ଲାଗିକି ଅଛି ଆଉ ଯଦି ବର୍ଷା ଦିନେ ତମେ ଗଲ ତ ତାର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ। ତ ଆମେ ଯେମିତି ବି ହେଲେ ତାଙ୍କର ଭୋଜି ସରିଲେ କିମ୍ବା ଭୋଜି ମଝିରେ ମହେନ୍ଦ୍ରଗିରି ଆଡେ ଟାକେ ଯାଇକି ବୁଲି ଆସିବା ଆଉ ସେଇଠି ଗୋଟେ ପଥର ଅଛି। ଯୋଉଟାକୁ ତମେ ବାଡେଇବ ଯଦି ଘଣ୍ଟ ଭଳି ଆବାଜ ହବ ସେଇ ପଥର ମୁଁ ଦେ ଦେଖିବାକୁ ବହୁତ ଇଚ୍ଛା ହଉଛି। ମହେନ୍ଦ୍ରଗିରି ହେଉଛି ତାଙ୍କ ଘରଠୁ ପାଖାପାଖି ଦଶରୁ ବାର କିଲୋମିଟର। ଏତେ ପାଖ ଯଦି ଆମେ ନ ଯାଇପାରିବା ତାହେଲେ ଆଉ କଣ ଲାଭ। ଏଇ ସେଇଠି ରହିଛିି ଏତେ ଦିନ ତ କେମିତି ହେଲେ କରିକି ଆମେ ତାଙ୍କର ସେଇ ଜାଗା ପାଖ ଖରୁ ଯାଇକି ମହେନ୍ଦ୍ରଗିରିକୁ ଯିବା ତାକୁ ବି ଧରିକି ସାଙ୍ଗରେ ନେଇକି ଯିବା ନା କଣ କହୁଛ?
ହଁ ବନ୍ଧୁ ମୁଁ ବି ଶୁଣିଥିଲି ମହେନ୍ଦ୍ରରିରୀ ପର୍ବତ ବିଷୟରେ। ଯେହେତୁ ତାଙ୍କ ଘର ପାଖରେ ମହେନ୍ଦ୍ରଗିରି ଅଛି ସେ ତ ଯାଇଥିବ ନା ବୁଲିବାକୁ। ସେଥିପାଇଁ ଆମକୁ ବି ସେ ନେବ ଦେଖେଇବ ତାର ମନ୍ଦିରର ମହାତ୍ମ୍ୟ କଣ। ଆଉ ପଥରରେ ଯୋଉ ଘଣ୍ଟର ଆବାସ ଏ ସବୁ ଶୁଣିବା ବୁଲିକି ଆସିବା ଆଉ। ଆଉ ବନ୍ଧୁ ଆଉ କଲେଜ କେବେ ଯାଉଛ?
ହଁ କଲେଜ ଏଇ ତ ପରୀକ୍ଷା ସରିଲା ପରଠୁ ଆଉ କଲେଜ ଆଡ଼େ ମୋର ଆଉ ଧ୍ୟାନ ହିଁ ନାହିଁ। କଣ ଗୋଟେ ମେସେଜ୍ ଏବେ ପଢ଼ିଥିଲି କି କଲେଜ ଆସନ୍ତା କୋଡ଼ିଏ ତାରିଖରୁ ଖୋଲୁଛି ବୋଲି। ତ ମୁଁ ଭାବୁଛି କୋଡିଏ ତାରିଖରୁ ତ ଯାଇ ହବନି ମୁଁ ଭାବୁଛି ଆଉ ଦୁଇ ଦିନ ଡେରି କରିକି ବାଇଶ କି ତେଇଶୀ ଆଡୁ ଯିବି ଆଉ। କାହିଁକି ନା ଯଦି କୋଡିଏ ତାରିଖରୁ ଯିବି ତାହେଲେ ଆ ଆମକୁ ସେ କଲେଜ ରେ ଯାହା ସବୁ ମଇଳା ହେଇଥିବ ସବୁ ସଫାସଫି କରିବାକୁ ଆମକୁ ପଡ଼ିବ। ସେଥିପାଇଁ ମୁଁ ଭାବୁଛି ଆଉ ଦୁଇ ତିନି ଦିନ ଡେରିରେ ଗଲେ ହଷ୍ଟେଲରେ ଯାହା ସବୁ ସଫାସୁଫି ହୋଇସାରିଥିବ। ପୁରା ଆମେ ଯାଇକି ଡାଇରେକ୍ଟ ରହିବା। ଆଉ ମୁଁ କଣ କହୁଥିଲି କି ଆମେ ଯେହେତୁ ଖରା ଛୁଟି ଟା ଏଥର ସରି ସରି ଆସିଲାଣି। ଆମେ ସମସ୍ତେ ମିଶିକି ଗୋଟେ ଭୋଜି ଟେ କରିକି ଗୋଟେ ପିକନିକ ଯାଇକି ସେଠି ଗୋଟେ ଭୋଜିର ପ୍ଲାନ୍ କରିଥିଲେ କେମିତି କଣ ହେଇଥାନ୍ତା।
ହଁ ବନ୍ଧୁ ଭଲ ହେଇଥାନ୍ତା କିନ୍ତୁ କୋଉଠିକି ଯିବା ଆଉ କିଏ କିଏ ଯିବା। ସେ ବିଷୟରେ ବି ଆଗଠୁ ଆମକୁ ଆଲୋଚନା କରିବାକୁ ପଡିବ। ଆଉ ତା ପ୍ରତି ମାନେ ଚାନ୍ଦା ଆଉ ଜାଗା ଆଉ କୋଉଥିରେ ସାମାନ ସାମାନ ନବା। ଗାଡ଼ି ଏସବୁ ବୁଝିବାକୁ ବି ପଡ଼ିବ। ତ ଜଣେ ଆମ ସାଙ୍ଗସାଥି ମଧ୍ୟରୁ ଜଣେ ଦାଇତ୍ୱ ନେବାକୁ ପଡିବ। ତେଣୁ ଆଉ ତମେ ତ ଆଗରୁୁ କେତେ ଭୋଜି କରିଛ ବଣଭୋଜି କରିଛ ପିକନିକ ଯାଇଛ। ତ ତମେ ସବୁର ମାନେ ଅଭିଜ୍ଞତା ଅଛି ତମ ପାଖରେ ସେଥିକରି ମୁଁ ଭାବୁଥିଲ କି ତମେ ମାନେ ସମସ୍ତଙ୍କୁ ବୁଝିକି ତମେ ପୁରା ପିକନିକ ର ଦାୟିତ୍ୱ ନେଇଥିଲେ ବହୁତ ବଡିଆ ହେଇଥାନ୍ତା ପଇସା ଚାନ୍ଦା ଆଉ ଖାଇବା ପିଇବା ରୋଷେଇ। ଯିବା ଆସିବା କଥା ସବୁ ତମେ ବୁଝ ବନ୍ଧୁ ଆଉ ସମସ୍ତେ ଯେମିତି କହିଲ ଏବେ। ସମସ୍ତଙ୍କୁ ବୁଝିକି କହିଲେ ତମେ ଗୋଟେ ଭଲ ପିକନିକ ଟେ ଗୋଟେ ସୁରୁଖୁରୁରେ ହେଇଯାଇଥାନ୍ତା ଆଉ।
ହଁ ଏବେ କିଛି ଦିନ ହେଲା ମୋ ମନରେ ଗୋଟେ ଜାଗା ଆସୁଛି ବାରମ୍ବାର। ସେଇ ଜାଗା ହେଉଛି ବାଳକୁମାରୀ ବାଳକୁମାରୀ ତ ତୁମେ ଜାଣିଛ ସେଇଠି ଏଇଠି ଗୋଟେ ବହୁତ ବଡ ପର୍ବତ ଅଛି। ଆଉ ଗୋଟେ ବିରାଟ କାର ଶିବଲିଙ୍ଗ ମଧ୍ୟ ଅଛି। ସେଟାକୁ ମୁଁ କେବେ ବି ଯାଇନି ତ ସେଇଠିକି ଯାଇକି ସମସ୍ତେ ସେଇଠି ଭୋଜିଟା କଲେ ମୋ ମଜା ବି ଲାଗିଥାନ୍ତା। ଯଦି ଆମେ ଭୋଜିଟା କରିବା ତାହେଲେ ଆମେ ତ ଜାଣିଛ ଆମେ ପାଞ୍ଚ ଅଛୁ। ଆମେ କିଏ ଆମେ ତମେ ମୁଁ ପ୍ରଫୁଲ ଆଉ ବି ବିନୋଦ ଅଙ୍କିତି ଦୀପକ ସେଠି। ଆଉ ତାପରେ ଯେଉଁ କିହି ତାଙ୍କ ନାମ ମୃତ୍ୟୁଞ୍ଜୟ ଏମିତି ହେଇକି ଆମେ ଗୋଟେ ପାଖାପାଖି କି ଦଶ ଦଶ ରୁ ବାର ଜଣ ହେଇଯିବା। ତ ଆମର ତ ସମସ୍ତଙ୍କ ପାଖରେ ବାଇକ୍ ଗାଡ଼ି ଅଛି ତ ଆମେ ଆଉ କିଛି ଗାଡ଼ି ଆଉ। ଭଡ଼ା କରିବାନି ବୋଲି ମୁଁ ଭାବୁଛି କାହିଁକିନା ଗାଡ଼ି ଯଦି ଆମେ ଭଡ଼ା କରିବା ଯେହେତୁ ଘାଟି ରାସ୍ ତା ସେମାନେ ଅଧିକ ପଇସା ନେଇଯାଉଛନ୍ତି ପାଖାପାଖି ମୁଁ ଆର ବର୍ଷ ଯାଇଥିଲି ବାଳ କୁମାରି ସେ କହିଲା ଯେ ଘାଟିରେ ରାସ୍ତା ଯୋଗୁ ଦଶ ହଜାର ଟଙ୍କା ଭଡା ନେଇଯାଇଥିଲା ଗୋଟେ ହଉଛି ଯୋଉ। ବୋଲେର ଗାଡ଼ି। ସେଥିପାଇଁ ମୁଁ ଭାବିଲି ଏଇଥର ଆମେ ବାଇକରେ ଯିବା କାହିଁକିନା ଘାଟିରେ ଆମେ ଟିକେ। ବାଇକ୍ ଦ୍ବାରା ଗଲେ ଏଞଜିଓ ବି କରିପାରିବା। ଏବଂ ଚତୁର୍ପାର୍ଶ୍ଵରେ ଯେଉଁତୁ ଗଛ ଫଛ ସବୁ ଲାଗିଛି ସେଇଗୁଡ଼ାକୁ ଫୋଟୋ ମଧ୍ୟ ଉଠାଇକି ଆମେ ରଖିପାରିବା ଆଗକୁ ଦେଖିବା ପାଇଁ ଏମିତିକି ସମସ୍ତଙ୍କୁ ମୁଁ କହିବି ବୋଲି ଭାବୁଛି। ଆମେ ଭୋଜିରେ ଆମେ ଯେମିତି ହେଲେ ଗୋଟେ। ମଟନଟେ ଏଇଥର କରିବା କାହିଁକିନା ସବୁ ଭୋଜିରେ ଆମେ ଚିକେନ ଆଉ ମାଛ କରିଥାଉ। ମଟନଟା ବି କେବେ ହେଉନଥାଏ ସେଥିପାଇଁ ଏଇଥର ଯଦି ମଟନଟା ଆମେ କରିବା। ଆମର ଯୋଉ ପାଖ ଗୋଟେ ଦୋକାନ ଅଛି ସେଇଠି ଖାସି ମଧ୍ୟ ଭଲ ଭଲ ମିଳେ। ସେଇଠୁ ଆମେ ଖାସିଟା ନେଇକି ମଟନଟା କରିବା। ନା କଣ କହୁଛ।
ହଁ ବନ୍ଧୁ ଠିକ କହିଲ ମୋର ବି ତ ପାଖରେ ଗାଡି ଅଛି ତ ଗାଡି ଟିକି ମାନେ ଖରାପ ହ ଯାଇଥିଲା ସେଥିପାଇଁ ମରାମତି କରିବା ପାଇଁ ଆଣିଛି। ତ ଯେମିତି ବି ହଉ ମୋର ତ ଗାଡି ଠିକ ହେଇଗଲା। ତ ଆର ସପ୍ତାହରେ ତମେ ସବୁ ବୁଝାାବୁଝି କର। ତ ଆମେ ଯିବା ଆଉ ତମେ କହିଲା ପରି ଆମ ସାଙ୍ଗସାଥି ମାନଙ୍କର ସମସ୍ତଙ୍କର ଗାଡି ଅଛି। ତ ଅଯଥା କଣ ପାଇଁ ଗୋଟେ ମାନେ କଡା କରିକି ଅଯଥା ପଇସା ଖର୍ଚ୍ଚ କରିବା। ତ ଯିବା ହଉ ବଧୁ ତମ ପାଖରେ ତମର ଘର ପାଖରେ ତ ମଟନ ଦୋକାନ ଅଛି ଏଥର ସବୁଥର ତ ଚିକେନ ଖାଉଛନ୍ତି ଦେଖି ଏଥର ଖାସି ଖାଇକି ପୁରା ପିକନିକ ର ମଜା ନବା ଆଉ।
କାହିଁକିନା ଦେଖ ଯଦି ଆମେ ବାଳକୁମାରୀ ପାଖପଖ ବି ମଟନ୍ କିଣିଥିଲଥିଲେ ହେଇ ସେଇଠି ହେଉ ସେଇଠି ମଟନ୍ଟା ପାଖାପାଖି କିଲୋ ପତି ହଜାର ଟଙ୍କାରୁ ହଜାର ରୁ ଆଠଶହ ଟଙ୍କା ପଳେଇ ଆସୁଛି। ସେଥିପାଇଁ ଯେହେତୁ ଆମ ଘର ପାଖରେ ଗୋଟେ ଦୋକାନ ଅଛି ତାଙ୍କର ମାନେ। ପାଖାପାଖି ପନ୍ଦରଶହ ରୁ ଦିଇ ହଜାର ଟା ଛେଳି ରଖିଛନ୍ତି। ଆମେ ସେଇଥିରୁ ଯଦି ଗୋଟେ ଦଶ କେଜିଆ କି କେତେ କେଜିଆ ଛେଳି ନେଇଯିବା। ତାହେଲେ ଆମ ପାଇଁ ସଫିସିଏଣ୍ଟ ହବ। ଆଉ ସେ କହୁଛନ୍ତି ତମେ ଯଦି ଗୋଟା ଛେଳିଟା ନବ ତାହେଲେ କିଲୋ ପାଞ୍ଚଶହ ଟଙ୍କାରେ ହେଇଯିବ। ଦଶ କିଲୋ ଯଦି ତାହେଲେ ପାଞ୍ଚ ହଜାର ଟଙ୍କାରେ ମଟନ୍ ଟା ଆମର ହେଇଯିବ। ଆମେ ମଟନ ଟା ଫିଷ୍ଟ କରିକି ଖାଇଦବା ଆଉ ମଜା ବି ଲାଗିବା ମଟନ୍ ସହିତ ଆମେ ଆଉ ଗୋଟେ ବିରିୟାନୀ ବି କରିବା ବୋଲି ମୁଁ ଭାବିଛି। କାହିଁକି ନା ତମେ ତ ଜାଣିଛ ବିରିୟାନୀ ଟା ତମର ବହୁତ ପ୍ରିୟ। ଆଉ ସମସ୍ତଙ୍କର ମଧ୍ୟ ପ୍ରିୟ। ବିରିୟାନଟା ଯଦି ହୋଟେଲରୁ କିଣିବା ତାହେଲେ ଅଧିକା ପଡ଼ିଯାଉଛି। ଆମେ ମଟନ ବିରିୟାନୀ ଟା ସେଇଦିନ କରିଦେବା ବୋଲି ମୋର ଗୋଟେ ଇଚ୍ଛା ରହୁଚି। ସମସ୍ତଙ୍କୁ ତମେ ଟିକେ ପଚାରିକି କୁହ ମତେ ମଟନ ବିରିୟାନୀ ଟା ଯଦି ହବ ତାହେଲେ ଭଲ। ଆଉ ଗୋଟେ କଥା ତମର ଯଦି ସେଇପଟେ କିଏ ରୋଷେଇଆ ଅଛି ତାକୁ ମଧ୍ୟ ଟିକେ କହ କାହିଁକି ନା ଆରଥର ଆମେ କାହାକୁ ରୋଷେଇଆକୁ ନେଇନଥିଲେ। ସେଥିପାଇଁ ଆମର ବହୁତ ଟାଇମ୍ ମଧ୍ୟ ନଷ୍ଟ ହୋଇଥିଲା। ତ ଏଇଥର ଆମେ ଗୋଟେ ରୋଷେଇଆକୁ ଆମ ସ ସାଙ୍ଗରେ ନବା। ଆଉ ସିଏ ରୋଷେଇ କଲେ ଆମେ ସବୁ ବୁଲାବୁଲି କରିବାରେ ଉମ ମାନେ ଆଉ ତା ସମୟ ବର୍ବାଦ ହେବ। ଆରଥର ତ ଏମିତି ଗୋଟେ କାହାକୁ ନ ନେଇେଇକି ଆମ ସମୟ ସବୁ ବର୍ବାଦ ହେଇଗଲା। ବୁଲାବୁଲି ମଧ୍ୟ କିଛି କରିପାରିଲେ ନାହିଁ ଯଦି ହଉଛି ତମ ପଟୁ ଗୋଟେ ରୋଷେଇଆକୁ ଦେଖ।
ହଁ ବନ୍ଧୁ ଆମେ। ତମେ ତେ ଠିକ କହିଲ କି ଆମେ ମଟନ କରିବା ଖାସି ମାଂସ ଖାଇବା। କିନ୍ତୁ ଆମ ପ୍ରଫୁଲ୍ଲ ଯଉ ଆମ ସାଙ୍ଗ ଅଛି ସିଏ ଆମିଷ। ଖାଏନି ତ ତା ପାଇଁ। କଣ ବି ସାଧା ତରକାରୀ କରିବାକୁ ପଡିବ ନହେଲେ ସିଏ ଆମ ସହି ତ ମାନେ ଆମେ ସମସ୍ତେ ଖାଇବା ସିଏ ଖାଇପାରିବନି। ତେଣୁ ମୁଁ ଭାବୁଥିଲି କି ମଟନ କରିବା ସହିତ। ତା ସହିତ ପନିର ତରକାରୀ ବି କରିଦେବା କାରଣ। ସିଏ ଯିଏ ମାନେ ସିଏ ଆମିଷ ଖାଉନି ତ ସିଏ ପନିର ତରକାରୀ ଖାଇବ। ଆଉ ବନ୍ଧୁ ଆମ ଗାଁ ରେ ବି ଜଣେ ବ୍ରାହ୍ମଣ ଅଛନ୍ତି। ତାଙ୍କୁ ବୁ ତାଙ୍କେ ତାଙ୍କେ ବହୁତ ବଢିଆ ରୋଷେଇ କରୁଛନ୍ତି ତ ତାଙ୍କୁ କହିକି ବି ମୁଁ ବୁଝିଦେବି ତ ସେ କମ ପଇସାରେ ବି ରାନ୍ଧିଦେବେ। ରୋଷେଇ କରିଦେବେ ଆମ ପାଇଁ।
ହଁ ଏବେ ତାହେଲେ ତମେ ତାଙ୍କ ସାଙ୍ଗ କଥା ହେଇକି ମୋତେ ଆଉଥରେ ସନ୍ଧ୍ୟାରେ କଲ୍ କରିବ। ଏବେ ମୁଁ ଯାଉଛି ଆମର ଏପଟେ ବହୁତ ଜୋରରେ ବର୍ଷା ଆସିଲାଣି। ଲାଗୁଛି ଆଜି ପୁରା ଘଣ୍ଟା ଦି ଘଣ୍ଟା ଯାଏଁ ବର୍ଷା ଟା ହବ। ତାହେଲେ ମୁଁ ଘରକୁ ଯାଉଛି ଏବେ ତମେ ସେଇ ଯୋଉ ତ ବ୍ରାହ୍ମଣ ଅଛି ତାଙ୍କ ସହିତ କଥାବାର୍ତ୍ତା ହେଇକି କେତେ କଣ ପଇସା ଟିକିଏ ଆଗୁଆ ଟିକେ ଦେଇଦେଇଥାଉ। କାହିଁକି ନା ଲୋକମାନେ ଅଛନ୍ତି ଆଉ ଫାଷ୍ଟ ହଁ କରିଦେବେ ଆଉଛି ତାପରେ ଆଉ ଯିବେନି। ତ ସେ ତାଙ୍କୁ ହଁ କରିକି କହିଥାଅ ହଉ ତାହଲେ ମୁଁ ଏବେ ରଖୁଛି ଆଉ ରାତିକି ତମେ କଥାବାର୍ତ୍ତା ହେଇକି ମତେ ତେ ଜଣେଇବ।
ହଁ ବନ୍ଧୁ।